ହାଲୋ।
ହାଲୋ ।
ହଁ କଣ କରୁଚୁ?
ଏଇ ବଇଛି ଆଉ ଦିହ ଭଲ ନାହିଁ । ଗରମ ହଉଚି। ଗରମ ହଉଚି । ଜଙ୍ଘ ଦିଟା ଖାଲି ପୋଡୁଛି।
ଓହୋ ଆଉ।
ମେଡିସିନ ଖାଉଥିଲି ଆଣିକିରି ମେଡିସିନ ସରିଯାଇଛି।
ଓହୋ।
ହ ମେଡିସିନ ସରିଗଲାଠୁ ଜଙ୍ଗ। ଖାଲି ପୋଡୁଛି ଆଉ।
ହୁଁ ହୁଁ।
ଯାଉଛି ଯିବି ଏନେ ମେଡିସିନ ଆଣିବି। ସେ ପଇସା ପତ୍ର ଦେଲେ ମେଡିସିନ ଆଣିକିରି ଖାଇବି ଆଉ।
ଆଉ ଦେହ କେମିତି ଖାଲି ଆଉ କଣ। ଏଇ ଗରମ ରୁ ଖାଲି କୁଣ୍ଡେଇ କାଣି। ହଉଛି।
କୁଣ୍ଡେଇ ହଉଛି, ସବୁ ଘମିର ଭଳିଆ ବିରି ବିରିିକିଆ ହେଇଯାଇଛି, ଚାରିଆଡେ ଫଳି ଯାଉଛି।
ହଁ ଦେଇର ବି ସେମିତି ହେଇଛି।
ହଁ ଦେଇର ବି ସେମିତି ହଉଛି ଆଉ। ଫଳି ଫଳି ଯାଉଛି ଆଉ।
ତ ନା ଇଥିଲା ବା
ହଁ ଔଷଧ ଆଣିଥିଲୁ ଖାଇଛୁ କମିଛି ଏନେ ନାନା ଫୋନ କରି ପଚାରୁଥିଲା। କମିଲାଣି କି ନାଇଁ। ମୁଁ କହିଲି ହଁ ସେମତି ଟିକେ ମଳିନ ପଡିଛି, ଆଉ ମୋର ସେମିତି ହେଲାଣି ତୁ ବି ଯାହା ଟା। ପତର ପତର ସେମତି ମେଡିସିନ ଆଣିକରି ଖା।
ସେ ସେଇ ମେଡିସିନ ଖାଇଲେ ହବନି।
ନା ସେ ମେଡିସିନ କାହାର କେତେ ବୟସ ଅନୁପାତରେ ପାୱାରଫୁଲ ସେଇ ଅନୁସାରେ କାହାକୁ କେତେ ଇଏ ଦଉଛି।
ଓହୋ। ସେବେ ଗୋଟେ କଣ ଦେଇଛନ୍ତି ଲ କେ କଣ ମଲମ।
ହଁ। ଏ ଅଏଣ୍ଟମେଣ୍ଟ ଦେଇଛନ୍ତି। ମୋତେ କଣ ଦେବ କେଜାଣି? ଏ ଡାକ୍ତର ଦେଖିଲେ ଯାହା କହିବ ଆଉ।
ଆପଣ ମାନେ ଯୋଉ ସାବୁନ ବି ଦେଇଛନ୍ତି ଲଗ ଲଗେଇବାକୁ
ହଁ ସାବୁନ ଲଗେଇବାକୁ
ହଁ ପା ସେଇଆ କୋ-କୋହୁଥୁଲା।
ଗୋଟେ ଅଏଣ୍ଟମେଣ୍ଟ ଦେଇଚି ଗୋଳେଇକିରି ଲଗେଇବାକୁ।
ଆଉ ଆଜି କଣ ଖାଇଥିଲ?
ଆଜି ଖାଇଥିଲି ଭାତ, କୋଳଥ ଡାଲି, ଆଳୁ ଭର୍ତ୍ତା। ଆଉ। ଛୁଇଁ ଭଜା ସଜନା ଛୁଇଁ ଭଜା
ଆଇ ଆଜି ଆଇଁଷ ହେଇ ନଥିଲା?
ନାଇଁ ଆଜି ଆଇଁଷ ହେଇନି। ଆଇଁଷ ଡରିକିରି ଖାଉନି ଯେଉ ସ୍କିନ୍ ପାଇଁ ଡରମାଡୁଛି ଆଇଁଷ ଖାଇବାକୁ ଡରମାଡୁ ଡରମାଡୁଛି।
ଓହୋ ଆଉ ବର୍ଷା ହଉଚି ନା ହଉ ନା ଗରମ ସେଇଭଳିଆ।
ଗରମ ତ ସେମିତି ହଉଛି ପୂରା ଗୁଳୁଗୁଳି ନାଗି ରହିଛି ବର୍ଷା ହେଇନାହିଁ। ଆଜି କାଲି ଟିକେ କେ ଥଣ୍ଡା ନାଗୁଥିଲା ଗୋଟେ ପ୍ରକାର ନାଗୁଥିଲା ଆଜି ପୁରା ଗୁଳ ଗୁଳି ପ୍ରବଳ ଆଉ କଣ କରି
ସେମିତି ବା ହବ ଆଉ। ହଉ ପୁଣି ଆଷାଢ ମାସ ପ୍ରବଳ ବର୍ଷା ହବ। ବି କହୁଛି ତ କଣ ଦେଖିବା।
ବର୍ଷାତ ହବାର ନାହିଁ ହୁଁ। କହିଲେ କଣ ହବ ପୁଣି ଅଲ ଗୋଟେ ଗୋଟେ ରାଜ୍ୟରେ ମାନେ ଏଇ ଖରା ଏପରି ଭାବରେ ହଉଛି ଲେ ରଜ ଛୁଟି ଯୋଉ ଦିଆହୁଏ ତାକ ବଢେଇ ଦେଇଛି। କିନ୍ତୁ ଅବ୍ ଏବେ ଏବେ ଯୋଉଟା ଆମର ଯାଜପୁର ଜିଲ୍ଲା ହଉ କଟକ ଜିଲ୍ଲା ହଉ ସେ ସବୁକୁ ତାଙ୍କ ଜିଲା ପାଳଙ୍କ ଅଧୀନରେ ଦିଆ ହେଇଛି କି ସେମାନେ ଯଦି ଚାହିଁବେ ଛୁଟି କରିପାରିବେ କିନ୍ତୁ ଖରା ତ ଏପଟେ ଏତେ ହଉନି ଦି ଚାରି ଦିନ ହବ କିନ୍ତୁ ଗରମ ଭୀଷଣ ଭାବରେ ହଉଛି।
ହ
ଯଦି ହବ କି ନହବ ଅବସ୍ଥିତି ପରିସ୍ଥିତି ବଦଳିବ।
ପଡ଼ିଗଲେ ଯାଆ ହୁଅନ୍ତା।
ହଁ ଲୋକମାନେ ଭଲ କାମ ଦାମ ବି କରନ୍ତି ଭଲ ହୁଅନ୍ତା।
ଏତେ ଗରମ ହଉଚି ଯେ କିଛି କାମ କରିବାକୁ ଇଚ୍ଛା ହଉନି।
ହଁ ଚୁଲି ପାଖରେ ତ ବସି ହଉନଥିବ।
କରିବାକୁ ଇଚ୍ଛା ହଉନି ଟିକେ ପବନ ହେଲେ ଦିଅନ୍ତା ପବନ ବି ଭଲରେ ଦଉନି।
ସେଇପା ଏମନ୍ତି ରଇବାକୁ ପଡିବ ଆଉ ପାଗ ପା ପାଣିପାଗ କଥା ଆଉ ହାତ କଥା।
କୁ ବାଟ ନାଇଁ।
ହୁଁ ହୁଁ ହଁ ସେଟା ବି ଗୋଟେ କଥା।
ଛୋଟ ଛୋଟ ଝରକା ଆଉ ଝରକା ବଡ ନାହିଁ ତେଣୁ ସେଇ ଅନୁସାରେ ଗରମ ହଉଚି ବେଶୀ ଆଉ। ଘର ନାଇଁ ଏମତିଆ ଅସୁବିଧା ଆଉ କଣ କରିବା। ଜାଆ ଯେମିତି ଆଡଜଷ୍ଟ କରି ରହିବା କଥା ଆଉ କଣ କରିବୁ?
ହ ମ ରଇଲେ ଯଦି ଆଗକୁ କିଛି ଭଲ ଥିବ।
ହଁ ସେଠି ଠାକୁରଙ୍କର ଇଚ୍ଛା ନହେଲେ ଆଉ ମଣିଷ କଣ କରିପାରିବ?
ଆଉ କୁଆଡେ ଯାଇନ ବୁଲିବାକୁ ରଜରେ?
ଥିଲି ମୋ ସାନ ଝିଅ ଘରକୁ।
ଓହୋ।
ଆରେ ରଇଲି ସକାଳୁ ଗଲି। ଗାଧୁଆ ବେଳକୁ ଭାତ।
କଣ ସେ ସାନ ଝିଅ ଘରେ କଣ କରିଥିଲେ?
ସାନଝିଅ ହର କରିଥିଲେ ଭାତ, ଡାଲି। ଛତୁ ଛତୁ ପନିର ଆଉ ମଟନ। ମାଛ। ଆଉ ପୋଟଳ ଆଳୁ ଳୁ ଭଜା । ଆଉ ପାମ୍ଫଡ ଆମ୍ବ । ଏମତି ସବୁ ବିଭିନ୍ନ ପ୍ରକାର କରିଥିଲେ ଆଉ ଖାଇ ପିଇକି ଆଇଲୁ ସନ୍ଧ୍ୟାରେ
ଅ ହ । ସାନ ଛିଅ ଘର । କୋଉଠି ପାଖରେ ।
ମୋ ସାନ ଝିଅ ଘର ହରି ଦାସପୁର ପାଖା ପାଖି ।
ପାଖା ପକ୍ଷୀ। କେତେ ବର୍ଷ ବାହାଘର ହେଲାଣି ।
ସ ପୁରୀକିରି ପାଞ୍ଚ ବର୍ଷ ଚାଲିବ ।
ପଢିଲାଣି ପଢିନି ।
ନାଇଁ ସାନ ଝିଅର ଝିଅ ପଢୁଛି ଏଇ ଷ୍ଟା ଏବେ ଷ୍ଟାଟିଙ୍ଗ ।
ନା ନା ସେ ନା ଲେଖେଇଲି ନି ନା ଲେଖେଇଲାଣି ।
ନାଇଁ ନା ଲେଖେଇନି ।
ଲେଖେଇନି ଘରେ ପଡୁଛ । ଉଛି ଆଉ।
ହଁ ତା ମା ତାକୁ ଦେଖୁଛି । ମୁଁ ପଢଉଛି ଆଉ ଶିଖଉଛି । ପାଠ ।
ହଁ ଭଲ ।
ହୁଁ।
ଆଉ ବଡ ଝିଅ ।
ବଡ଼ ଝିଅର ବଡ଼ ନା ନାତୁଣୀ ପଢ଼ିଲାଣି ପଞ୍ଚମ। ନାତି ପଢି ନା ନାତି । ତିନି ପୁରୀ ନା । ନାତୁଣୀ ପଡ଼ୁଛି ଷଷ୍ଠ ନାତି ପଡ଼ୁଛି ପଞ୍ଚମ ।
ଓହୋ ନାତି ନାତିର କ ମୋର ଜର ହେଇଥିଲା ।
ନାତିରେ ଜର ହେଇଥିଲା ଭଲ କମି ଯାଇଛି ଔଷଧ ଖାଇବାରୁ ।
ଓ ହୋ । କମି ଯାଇଛି ବା ତା ଜନ୍ମଦିନ ବା କାଲି ।
ହଁ ମୋ ନାତିର ଜନ୍ମଦିନ କାଲି । ଜନ୍ମ ଦିନରେ ପୁରୀ ବୁ । ଟ ଆଳୁ ତରକରି ପାୟସେ ।
ତାପରେ ରାତିରେ ଯେମିତି କେକ୍ କାଟିବା କଥା କାଟିବେ ଆଉ ହଁ ତାଙ୍କର ଜନ୍ମଦିନ ବା। ଭଲ ଭାବରେ କରନ୍ତି ମୁବି ଦେଖଛି । ଝୀଅ ର ପୁଅ ର କରନ୍ତି।
ହୁଁ ସବୁ କରିବେ ଆଉ।
ଆଉ ଆଉ କଣ କୁହ? ଆଉ ତମ ରଜରେ ତ କୁଆଡେ ଯାଇନି। ଝିଅ ବରକୁ ଯାଇଥିଲା ଓହୋ ଓହୋ ପତୁରା। ଯେମିତି ଆସନ ସେମିତି ଆସ
ସେ ଏଥିରେ ମୋ ପୁତୁରା ହେଇଥିଲା ଆମର ଆ। ଆଉ ନଡ଼ିଆ କଦଳୀ ଆଉ ଚାଉଳ ବିରି ସବୁ ନେଇକରି ଆସୁ ଆଉ ମିକ୍ସର ମିଠା ସବୁ ନେଇକିରି ଆସିଥିଲା।
ରଜା କରି ଆସିଥିଲେ ଆଉ
ହୁଁ। ବିକ୍ରି କଲେ।
ଆଉ ଆଉ ଧାନା ଫାନା ସବୁ ଚାଷ ବାସ ଆରମ୍ଭ ହେଲାଣି ନା ହେଇନି।
ବିଲ ଚଷ ହେଇଚି ଧାନ ବୁଣା ହବ
ହଁ।
ବୁଣିବେନି କହୁଛନ୍ତି କାଦୁଅ କରି ରୋୋଇବେେ ବୋଲି।
ଓହୋ। ବର୍ଷା।
ହୁଁ। ବର୍ଷା ହେଲେ ବିଲରୁୁଆ ଆଉ ହଁ।
ପା ହବ ବର୍ଷା ବର୍ଷା ତ କଣ ହଉନି ଲୋକ ଅଧା ମାନେ ଗୋଟେ ଗୋଟେ। ଜାଗାରେ ପୁରା ଏମିତି ଗରମ ହଉଛି ଖରା ହଉଛି ଲୋ ଲୋକମାନେ ମରିଯିବା ସହିତ ସମ୍ଭବ ମାନେ ପଉନା ଏମିତି ଗରମ ହଉଛି ଚାଷୀିକ ଜୁଲାଇ ମାସ ହେଲାଣି କିନ୍ତୁ ଗରମ ଆଉ ଦଶ ପନ୍ଦର ଦିନ ଗଲେ ଜୁଲାଇ ମାସ ହବ ଗରମ ଛାଡୁନି କଣ ପାଣିପାଗ ହଉଛି ମାନେ କୋଉ ଜାଗାରେ କେତେ କଣ ହବା କଥା ଧର ବର୍ଷାରେ ଖରାରେ ଖରା ହବା କଥା ସେ ବର୍ଷା ହବ କିନ୍ତୁ ବର୍ଷାରେ ବର୍ଷା ଦରକାର କିନ୍ତୁ ଖରା ଏମି ସବୁ ପାଣିପାଗ ଚେଞ୍ଜ ହେଇଯାଉଛି ଶୀତରେ ଯେମିତି ଯେତିକି ପରିମାଣରେ ଶୀତ ହବା କଥା ଶୀତ ବି ହଉନି ଆଉ ଯେତେବେଳେ ଲୋକମାନାନଙ୍କର ବର୍ଷା ଦରକାର ହଉ ବଷା ବି ହଉନି ମାତ୍ରାରେପଣ ହଁ ଚା ବା ରେ ଚାଷ ବାସ ବି ତ ହଉନି ି ଲୋକମାନାନଙ୍କର ଇଏ ହଉଛି ଯାହାଫଳରେ ତାଙ୍କର ରହିବା ଅସୁବିଧା ହଉଛି ଖାଇବା ଅସୁବିଧା ହଉଛି ରହି ପାରୁନାହାନ୍ତି ଭଲରେ
ହୁଁ
ଦେଖିବା କଣ ହଉଛିୁ କେତେବେଳେ ପାଗ କେମିତି ରଖୁଛି ଆଉ କହି ହଉନି ଆମର ବି ଏପଟେ ଜୋରେ ବର୍ଷା ଘଟ ଡିାଇ ଣି ମୁଁ ବି ଆପଣଙ୍କୁ ମୁଁ ତମକୁ ପରେ ଫୋନ କରିବି
ହଁ
ହଉ